ହ୍ୟାଲୋ
ହ୍ୟାଲୋ
ହଁ କା ଏଇଠି ବସିଥିଲି ତୁ
ହଁ ଆମର ଟିକେ ଇଏ ଇଏ ପାଗ ଦେଇଛି ତ ଟିକେ ବୁଲୁଛି ବାହାରେ ଆଉ
ଓହୋ ବର୍ଷ ବାାଗ
ହଁ ହଁ ବର୍ଷା ଆାଗ
ଅ ହଁ ଆଙ୍କ ଗାଁକୁ ଆସଚିବି ହୁଁ ଭଲ ଅଛି
ହଁ ଗାଁ କ ଯାଇ ନାଇଁଲେ ଆମର ଏକ୍ଜାମ ଅଛି ରଜ ପରଦିନ
ଓହୋ ଆଉ କଣ ତୁ ରଜ ବନେଇବୁ ଏଇଥର
ହଁ ପା ସେମିଷ୍ଟର ପା ରଖି ଦଉଛନ୍ତି କଲେଜ ରେ ଏଇଭଳିଆ କିଛି ଗୋଟେ ପର୍ବପର୍ବାଣିୀ ପାଳନ କରିପାରିବୁନି ଭଲରେ
ହଁ ସେତେବେଳେ କଣ ରଜଳକୁ ଅଫ ରୁହେ ସବୁ ଗାଁରେ ସବୁ ଝିଅମାନେ ଏକାଠିଆ ଟିକେ ଦେଖା ସାକ୍ଷାତ ହୁଏ
ହୁଁ ପା।
ହଁ ଆଉ ଏବେ କୋଠେ ଅଛୁ ଯେ
ଏବେ ଟିକେ ଆସିଛି ଆରି ହଷ୍ଟେଲ ଆଡ଼େ।
ଓହୋ ବୁଲୁଛୁ ସିଆଡେ ବର୍ଷ ପାଗ ହେଇଚି?
ହଁ ସେଇଆଡେ ବର୍ଷା ଆଗ ହେଇଚି ଟିକେ ବାହ ରୁମ୍ ବାହାରେ ବୁଲୁଚି ଆଉ।
ଓହୋ ଆମର ବି ଆଡେ ପକଉଚି ଟିକେ ଟିକେ ଏମିତି ରି ଝିମ୍ ଆଉ
ଓ ହୋ।
ବର୍ଷା ତ ଉଠଉଚି ହୋଉନି ଖରା ପାଗ କରୁଚି।
ହଁ। କାଲି ଟିକେ ହେଇଥିଲା ଯେ ବର୍ଷା ଏମିତି ଖାଲି ଗୁଳୁ ଗୁଳି ହୋଉଚି ଆଉ।
ଓହୋ କଣ ଖାଇଚୁ?
ମୁଁ ଏଇ ପଖାଳ ଆଉ ଖଜା ଦିନ ସାରା ତ ଗରମ ହୋଉଚି ଗରମ ଭାତ କିଛି ଖାଇ ହୋଉନି।
ହଁ ମୁଁ ତ। ହଁ ମୁଁ ବି ସେଇ ପଖାଳ ଖାଇଥିଲା ଆ ପଖାଳ ଶାଗ ବନାହେଇଥିଲା ଆଉ ଆଳୁ ଆଳୁ ଚଟଣି ଫଟଣି ବନାହେଇଥିଲା ଖାଇଥିଲି ଆଉ।
ହଁ ଭଲ ଆଉ ଆଉ ଘରେ ସମସ୍ତେ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି? ସେତେବେଳେ ଯୋଉ ବ୍ୟାଙ୍କକୁୁ ଯାଇଥିଲାଳେ ସେତେବେଳେ ତ ତା ଆଉଥରେ କଲ କରିିକ ଜଣଥାନ୍ତତା ବାହାକୁ କଲ ଯାଉନି ବୋଲି ହେଲେ ବ୍ୟାଙ୍କକୁୁ ଯାଇଥିଲୁ ବୋଲି ସେଠି କାମ ଦେକି ଥିଲା ଆଉ କରିପାରିନି ତୋ ପାଖୁ କଲ।
ଓ ହୋ।
ହଁ କଣ କ ଆଉ ତ ହଷ୍ଟେଲ ରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ କହିଲେ ଯାଏ ଟିକେ କରିଦିଏ
ଅହ। କ ତୋର ଏଟା ଫୋର୍ଥ ସେମିଷ୍ଟର ତ?
ହଁ ହଁ ହ୍ୟାଲୋ ତମର ସାରିଲାଣି?
ନା ଆମ ସରିନି ଆମର ବି ସେଇ ଜୁନ ପରେ ଯ ଯଉ ମାନେ ରଜ ପରେ।
ଓହୋ ଇଣ୍ଟରନାଲ ତାର ସରି ଯାଇଚି।
ହୁଁ ଇଣ୍ଟରନାଲ ସଜାଇଚି ଖାଲି ଯାହା ଏଇଟା ହବ ଜୁନ ପରେ ତ କହିଥିଲେ। ସେଇ ଯାଇଚି କଲେଜକୁୁ ଯେ।
ହଁ ହୁଁ ଆଉ ତମର ଫୋର୍ଥ ସେମିଷ୍ଟାରରେ ଇଣ୍ଟରନସିପ ଅଛି ତାର?
ହଁ ଚାଲୁଚ ଭାବେ ଯେ ଆମେ ଆ ପଇସା ଦେଇଦେଲୁ ସାର କ ତମେ ଏତେ ବାଟୁ କଣ ଆସି ଆଉ ଖରାରେ କୁଆଡେ ବି ବୁଲିଯିବ ପିଲା ଟା? ସେ ପାଇଁ ପାଖ ଆଖ ପିଲା ଯୋଉମାନେ ସେମାନେ କରୁଛନ୍ତି ସୋଲାର ପ୍ରୋଜେକ୍ଟ ଯୋଉମାନେ ସେମାନଙ୍କୁ ଯିବା ଆସିବା ପଡୁଚି। ଆମର ଗୋଟ ସାମ୍ନାରେ କଲେଜ ଆମର ଗୋଟେ କୋମ୍ପୁଟର ଅଛି ଯେ। ସେଇଠେ କୋମ୍ପୁଟର ମ୍ୟାମ୍ କଲେଜର ବି ସେ ମ୍ୟମା ସେ ଗଟ କମ୍ପୁଟର ତାଙ୍କର ମାନ ନିଜ ଇନ୍ଷଟ୍ୟୁଟ ଗୋଟେ ଖୋଲିଛନ୍ତି।
ହୁଁ।
ଯେ ସେ କହିଲେ କିଛି ନାଇଁ ତମେ କିଛିଟା ପଇସ ଦେଇଥିବ ତମର ହେଇଯିବ, ଯେ ଆମେ ସବୁ ପାଁସ ପାଁସ ହଜାର ହଜାର ଯିିଏ ଯେତିକି କହିଥିଲେ ମ୍ୟାମ ଦେଇଦେଇଚୁ ହେ କରିଦେବେ ସେ ଆଉ। କହିଲେ କଲେଜ ଖୁଲିଲ ଲେଖ ଦାୟିତ୍ୱ ଟା ତମେ ତମର ମୁଁ ପଠେଇଦବି କେମିତି କଣ ଲେଖିବା ଆଉ।
ହୁଁ ଭଲ ଆଉ ଆମେ ଯାଇ କରିଥିଲୁ ଆମର ସଲାଣି।
ଓହୋ କଣ କୋଉ ଉପରେ କରିଥିଲ।
ଆମର ଥିଲା ଯୋଉ ଶୈଲ ମସ୍ଚର ଆଉ ପି
ଓହୋ କାଇଁ ତର କେମେଷ୍ଟ୍ରି ହୋନର୍ସ କି।
ହଁ ପା
ଓହୋ ସେଇଥିପାଇଁ ହେଇ ପୁରା ଆଉ ଆମର ସୋଲାର ସିଷ୍ଟମ ଥିଲା ଆଉ ଏଇ କମ୍ପ୍ୟୁଟର ଅଙ୍ଗନୱଡି ଏମିତି ଅଲଗା ଅଲଗା ଥିଲା ଯେ। ସାର୍ କହିଲେ ସବୁ ପିଲା ତ ଗୋଟେ ଗାଁ ର ନୁହଁ ସେ ଦେଖୁଛି ଗ୍ରୁପ୍ ଅନୁସାରେ ଯାଇ ମାନେ କରିବା ପାଇଁ ଫଟୋ ବି ଆସିବ। ସେଥିପାଇ ଗଲେ ଏଇ ଆମ କଲେ ସାମ୍ନାରେ ବି ସୋଲାରଟା ଅଛି ସେ ସୋଲାର୍ ସିଷ୍ଟମ୍ କଲେ ସେଇଠି ଫୋଟ ଉଠେଇଦିଅ ସେ ଯୋଉ ପନ୍ଦର ଜଣ ଗୁପ୍ କରିଥିଲେ ସେମାନେ ଉଠେଇଲେ ଆମର ଯେତିକି ପନ୍ଦର ଜଣ ଭିଡିଓ ଟା କଲୁ ଆଉ।
ଆଚ୍ଛା।
ଆଉ କଣ କ?
ଆଉ କଣ ତମର ପରିବା କଣ ଲଗେଇଛ?
ପରିବା କାହିଁ କଣ ଚାଷ ହେଇନି ତ କିଛି
ଉଁ ହୁଁ ତମ ଆଡେ ବାଦାମ ଲଗାହୁଏ?
ବାଦାମ ନାଇଁ ମ ଏଇ ଧାନ ଚାଷ ଆଉ ଯାହା ମାନେ ଏମିତି ମୁଗ, ବିରି ଯାହାଏଇରା ସବୁ ଚାଷ ହୁଏ ଆଉ।
ଓହୋ ଆମ ଟିକେ ନଦୀ କୁଳିଆ ତ ବାଦାମ ଚାଷ ହୁଏ। ବିରି ମୁଗ ଏଇଗୁଡା ହୁଏ ଆଉ।
ଓହୋ ଆମର ବି ନଦୀ ନଦୀ କୂଳେ ଯେ ହେଲେ ଲୋକ ଆଉ ଏବେ ଚାଷ କରନ୍ତି ଚାଷ କେତେ ଆଉ କରୁନାହାନ୍ତି। ହେମିତି କେମିତି କଣ ଗୋଟେ କହୁଚନ୍ତି ବାଇଗଣ ଫାଇଗଣ ଚାଷ କରନ୍ତି ଆମ ଗାଁ ରେ।
ଉଁ ହୁଁ ଆଉ ରଜ ପାଇଁ ସବୁ ଡ୍ରେସ୍ କିଣାକୁଣି କରିସାରିଲଣି?
ହଁ ରଜ ପାଇଁଏଥର କିଣିନି ଏ ଏବେ କେତେଗୁଡ଼ିଏ ବାହାଘର ପଡିଲା ସବୁ ଡ୍ରେସ କିଣିଥିଲି ଯେ ମାଆ ମନା କରନ୍ତି ନାଇଁ ଆଉ ଡେସ୍ କିଣା କୁଣି ନାହିଁ ଯେତିକି ଅଛି ସେୟାଡେ ପିନ୍ଧି ରଜ ବନେଇଦେ ଆଉ
ହଁ ହଁ ଏତେସାରା କିଣି ଦେଇଚୁ ଆଉ।
ହଁ ବାହାଘର ଲଗା ପଡିଗଲା ତାପରେ ପୁରୀ ଯାଇଥିଲେ ସେଥିପାଇଁ ଗୋଟେ କିଣି ଦେଇଥିଲି ମାଁ କହିଲା ଥାଉ ମୁଁ କହିଲି ହଉ ଥାଉ ଏତେ ଗୁଡ଼ାକ ଅଛି। କଣ ପାଇଁ କିଣିବି ଆଉ କିଣିନି।
ଆ ହଁ
ଆଉ ରଜରେ ତମ ଗାଁ ରେ କେମିତି କଣ ଫଙ୍କସନ୍ ହୁଏ କଣ ସବୁ?
ଆମ ହଁ ହୁଏ। ସବୁ ବହୁତ ସାରା ଦୋଳି ପରେ ଝିଅମାନେ ଯୋଉମାନେ ଭା ହେଇ ଯାଇଛନ୍ତି ସେମାନେ ଆସନ୍ତି। ପାନ ଖାଉ ଦୋଳି ଖେଳୁ ପିଠା ଖାଉ ଯୋଉ ଇଏ ବି ଖେଳନ୍ତି କଣ କହିଲୁ?
ପୁଚି।
ହଁ।
ପୁଚି ଲୁଡୁ ଏଇଟା ସବୁ ଖେଳନ୍ତି ତ ଆଉ।
ହୁଁ।
ଆମ ଗାଁରେ ବି ସେୟା ହଉଛି ଆମ ଗାଁରେ କମ୍ପିଟିସନ୍ ଛୁଆ ମାନଙ୍କ ଭିତରେ ହଉଚି। ତାପରେ କିଏ ଡ୍ୟାନ୍ସ ଭାଗ ନଉଚି କିଏ ପୁଚି ଆଉ ବୋହୂ ମାନେ ଏମାନେ ନା ମାନେ ବୋହୂ ମାନେ କି ମା ମାନେ ସେମାନଙ୍କ ପାଇଁ ରଖନ୍ତି ହୁଳ ହୁଳି ଶଙ୍ଖ। ଆଉ ଗୁରୁବାର ଯୋଉ ସବୁ ଗଣ୍ଠି ପକଉନାହାନ୍ତି କି ଉ ଓଷା କରନ୍ତିନି ଗୋଟେକି ମାର୍ଗଶିର ମାସରେ ଉଷା ହେଇଆ ଗଣ୍ଠି ଗୋଟେ କର ନା କଣ ଲୋ ନା ଇରା ସବୁ କୋସଚ୍ଚିନ୍ ଏମିତି ସବୁ ପଚାରନ୍ତି ଆଉ
ହଁ ହଁ ଆମ ଗାଁ ପାଖ ତୁ ଯେମିତି କହୁନୁ ମହୋତ୍ସବର ଭଳିଆ ଭଳି ଆମ ଗାଁ ପାଖରେ ହୁଏ ଆମର ଏମିତି ହୁଏନି କିନ୍ତୁ ପୁରା ମହୋତ୍ସବ ଭଳିଆ ଆମ ଗାଁ ପାଖରେ ଗୋଟେ ଗାଁ ରେ ହୁଏ ଆଉ।
ଓ ହଁ ଆମର ବି କରାହଉନଥିଲା ଏଇ ଦି ବର୍ଷ ହେଲାଣି ଷ୍ଟାର୍ଟ ହେଇଚି ଆଉ।
ଆଁ ଭଲ ଆଉ।
ଦି ବର୍ଷ ହେଲା ଏମିତି କରୁଚନ୍ତି। ସବୁ ଛୁଆ ମାନ ତାଙ୍କରେ ଗାଁ ଭିତରେ ଏମିତି କଲେ ହି ଭଲ ମାନେ ଛୁଆଙ୍କ ଭିତରେ କଣ ପ୍ରତିଭ ଅଛି ଜଣା ପଡିବ।
ହୁଁ ହୁଁ। ଆଉ ଗରମ, ଆଉ ଗରମ କେମିତି? ତି ହଉଚି ତମ ଆଡେ?
ଗରମ ହଉଛି ପ୍ରବଳ।
ଓହୋ।
ଆଉ କଣ କ?
ଆମ ରୁମ ଗୁଡାକରେ କଣ?
ହୁଁ କ।
ମୁଁ କହିଲି ଆମ ରୁମ ଗୁଡାକରେ କଣ କହିଲୁ ତଳ ଘରଘରା ତ ଆ ଟିକେ ଥଣ୍ଡା ହଉଛି ଆଉ।
ଓହୋ ହଁ ନହେଲେ ଖରା ଯିବୁ କର ହେଲେ ଏଟା ଗରମ।
ହୁଁ ହୁଁ, ଆଉ ତୁ କଣ କହୁଥିଲୁ।
ହଁ ମୁଁ କହୁଥିଲି କି ରଜରେ ତୁ ତ ଏଥର ଆସିପାରୁନ ଆଉ ରଜ କଣ ମନେଇବୁ ପାନ କଣ ଖାଇବୁ।
କି କି ସବୁ ଦୂଳି କହୁଛ ବନାଅ?
ପଟା ଆଉ ନିଶାଣି, ନିଶୁଣି ଜାଣିଛୁ ନା ନାଇଁ?
ହୁଁ ହୁଁ ନିଶ୍ଚଣି।
ଆଜିିକାଲି ତ ସିଢି ହେଇଗଲାଣି ଆଉ ନିଶୁଣି।
ହଁ ସେଇଟା ଦୋଳି ଯା ଆଡେ ଖାଲି ପଟା ଦୋଳି ଆଡେ ଏମିତି କରନ୍ତି ଏତେ ନିଶୁନି।
ଆଉ ବାଉଁଶ ଦୋଳି।
ହୁଁ।
ଏମିତି ହୁଏ ଆଉ।
ହଁ। ରଜରେ ତ ସବୁ ସାଙ୍ଗମାନାନ ମାନେ ପାଖପଖ ଗାଁ ରେ ଯୋଉ ସାଙ୍ଗମାନେ ଥାଆନ୍ତି ତାଙ୍କ ଘରକୁ ବୁଲିଯା ଆମେ ତାଙ୍କ ଘରେ ପିଠ ପଣା ଖା ପୁଣି ସେମାନ ଗୁଡାକୁ ସେମାନେ ଆମ ଘରକୁ ଆସନ୍ତି।
ହୁଁ।
କଣ ତମର ସେମିତି ଯାଅ କି ନାଇଁ?
ହଁ ମୁଁ ଯାଉ ପା। ଆଉ କଣ କହୁଛୁ କଣ କେମିତି ମୁଁ କହିଲି ରାତିରେ କଣ ରୋଷେଇ କର?
ରାତିରେ କଣ ବନେଇବେ ଲାଇନ ତ କଟି ଦେଇଛି। କଣ ବନେଇବେ ଦେଖିବା ଆଉ।
ହଁ ହୁଁ ଆଉ ତୁ ଆଣ୍ଟି କୁ ମାନେ ରୋଷେଇରେ ସାହାଯ୍ୟ କରୁ?
ମୁଁ ରୋଷେଇରେ ହଁ ମୁଁ ସାହାଯ୍ୟ କରେ।
ଆଉ ଭଲ ଆଉ।
ହଁ ଘରେ କେତହେଳେ ଥିଲେ ସାହାଯ୍ୟ କରିଦିଏ ଆଉ।
ହୁଁ ହୁଁ। ଆଉ ତମ ତୋ ଭାଇଟା?
ସିଏ ସେଠି ର ଅଛି ମାମୁଁ ଘରେ ବା। ଆସିଥିଲା ଏବେ ଯେ ମାମା ତାକୁ ଛାଡି ନେଇଯନ୍ତି ଆଉ।
ହୁଁ ହୁଁ ରଜ ସୁୁଟି ପାରନାହିଁ କି?
ଆ ଅଛି ଯେ ତାର ଟ୍ୟୁସନ ଟା ଷ୍ଟାର୍ଟ ହେଲାଣି ଯେ ସେ ଆସେନି ଆଉ। ନା ସବୁ ଆସିଥିଲେ ଦି ତିନି ଦିନ ଆଳେ ଯାଇଛନ୍ତି।
ହ ହଁ। ଆଉ ଏଇ ଯୋଉ ରିଲସ ଗୁଡା କେମତି କରୁଛୁ? ଭଲ ହଉଛି?
ଏ ନା ସ୍ନାପ ଚାଟରେ କରଥିଲେ ମୁ ମୋ ଖୁଡିଙ୍କ ଝିଅ ଟା ଡ୍ୟାନ୍ସ ଶିଖୁଛି ନା।
ହୁଁ।
ସେ ନାଲକୁରେ ରହୁଛି ତ ସେଠି ଡ୍ୟାନ୍ସ କ୍ଲାସ ଯାଉଛି ତାର। ଯେ ଓଡିଶୀ ଡ୍ୟାନ୍ସ ଏଇ ଅଲଗା ନହିଁ ଓଡିଶୀ ଡ୍ୟାନ୍ସ ଉପରେ ଯାଉଛି ଆଉ ସେଇ ଉପରେ ଯେି ତାର ସବୁରେ ପ୍ରାକ୍ଟିସ ହେଗଲାଣି ସି ଆସିଲା ମାନ ଗାଁକୁ ମତୋଲି ଆଣି ଶିଖିବ ତ କହ ଦିଦି ତୁ ଡ୍ୟାନ୍ସ କର ମା ମାମା ଖାଲି କ ତମ ଗୋେ ୟୁଟ୍ୟୁବ ଚାନେଲ ଖୋଲ ଆ ଯେ ଆମେ ଛାଡଆ ସବୁ ଭିଡିଓ ଆମକୁ ବି ପଇସାଳ ଯେ ମାମା ଖଲି ଫେସବୁକ ରେ ଛାଡିଦେମା କହିଲ ହଉ ତମେ ବନା ମତେଠୁଗ ଶିେଇିବ ଏମ ପ୍ରକ୍ଟିସ କରିବ ମୋ ସାଙ୍ଗ ଏମିବ୍େଇବ ହଁ ତାପରେ ମତେ କ ବାସ କରିବା ଗୋଟେ
ହଁ
ତା ସାଙ୍ଗ କରେ ଆଉ
ଭଲ
ହଁ ଆ ଆଉ ଏକ୍ଜାମ ପାଇଁ ପ୍ରିପେୟାର ହେଲୁଣି
ହଁ ସେମିତି ତ ରଜ ପାଇଁ ଖୁସି ଲାଗୁଛି କିନ୍ତୁ ଏଗଜାମ ପାଇଁ ପଢ଼ିନୁ ବୋଲି ଟେନସନ୍ ଲାଗୁଛି କଣ କରିବି ଜାଣିପାରୁନି।
ହଁ କେତେ ଜଣ ରହୁଛ ମାନେ ଗୋଟେ ରୁମ ରେ କେତେ ଜଣ ରହୁଛ କି ହଷ୍ଟେଲ ରେ
ଆମେ ଚାରି ଜଣ ରହୁଛୁ ଦିଟା ରୁମ୍ ନେଇକି। ଆଉ ଗୋଟେ ହଁ ଆଉ ଦି ଦି ଜଣ ରହୁଛୁ ଆଉ ଗୋଟେ ରୋଷେଇ ଘରା ଆଉ।
ଓହୋ ନିଜେ ର ସେଇଟା ନାଇଁ
ହୁଁ ନିଜର ସେ କର
ହଁ ହଁ
ଗ୍ୟାସ ଯୋଉ ରେଟ୍ ହେଇଛି।
ହଁ ବା
ମାନେ ପୁରା ଅଧାର ରୁ ମାନେ ଦି ଗୁଣା ହେଇଯାଇଛି ଗ୍ୟାସ୍।
ହଁ
ହୁଁ ଆଉ ତମର ତ ଗାଁ ରେ ଚୁଲିରେ ରୋଷେଇ କରୁଛ ନା ଗ୍ୟାସ ରେ
ଆମର ଗ୍ୟାସ ରେ କରୁଛି ଆମର ଗ୍ୟାସ ଆ ଯାଇଥିଲ ଆମେ ଆପ୍ଲାଏ କରିବା ପାଇଁ।
ଓ ହ ହଉ ରଖୁଛି। ଯାଉଛି ଟିକେ ଧୁଆଧୁଇ ହେଇକି ପ୍ରାର୍ଥନା କରିବି ଆଉ।
ହଁ ହଁ ହଉଯା